ହୁଁ।
ହଁ ଆଉ ତମ ଝିଅ କୋଉଠି ପଢୁଛି?
ଏଇ ଝିଅର ପ୍ରଥମ ହେଲା।
ହଁ କିଏ ପଢଉଛି ଘରେ? ହଁ।
ମୁଁ ପଢଉଛି ଆଉ ସ୍କୁଲ୍ ଯାହା ଯାଉଛି ତାପରେ ଆସିକି ଖେଳୁଛି ଟିକେ ଏଇ ଚାରିଟାବେଳେ ଟିକେ। ଖେଳିକ ଯାଉଛି ସାଇବା କତିକି।
ହ ତ ସାଇ ବାପାଖରେ ଟିଉସନ ହଉଛି। ହଁ ଛୋଟ ଛୁଆଙ୍କୁ ତ ସେ କରେ।
ହଁ ସେଇ ସାଇବା ପଢଉଛି ତାକୁ। ଛଅଟାରୁ ନା ସାତଟାରୁ ସାଢ଼େ ଆଠଟା ପର୍ଯ୍ୟନ୍ତ ବସିଛି ଆଉ।
ହଁ ସେ ଛୋଟ ଛୁଆଙ୍କୁ ପଢେଇବ ସେ ମଝିରେ ତ ନଥିଲା ପଢିବାକୁ ବୋଧେ ବାହାରକୁ ଯାଇଥିଲା।
ହଁ ବା ଟାଉନ୍ ରେ ରହୁଥିଲା ହଷ୍ଟେଲରେ ରହୁଥିଲା ଭାରି ହଇରାଣ ସେ ଏଇ ଯୋଉ ଆଙ୍କର ଗୌରା ଭାଇଙ୍କ ପୁଅ ପଡ ହେଇଉଛି ଖୁସି କି। ସେ ଜମା ପାଠ ଗୁଡା ଜମା ଧରଇ ପଡୁନି କି ଛୁଆ କେମିତି ପାଠ ଟା ଶିଖିବେ କୋଉଟା ଦରକାର।
ପଢାଏ ମୁଁ ଜାଣିଛି ଆମ ସାଇକି ପଢଉ
ହଁ ସିଏ ଭଲ ପଢିବ। ଏଇ ଯୋଉ ପପୁଆ ପଢାଏ ଗୌରା ଭାଇଙ୍କ ପୁଅ। ସେ ମାନେ ଟୋଟାଲ ପା
ପପୁଆ ପଢାଏ, ସେ ତ ଅରୁଣ ଭାଇ ତ ପଢାଏ।
ଅରୁଣ ଭାଇ ବି ସେ ଉଁ ପଢାନ୍ତି ଅଲଗା, କିନ୍ତୁ ସିଏ ପଢଉଛି ଅଲଗା ହଁ।
ହଁ ସିଏ ବି ଟିଉସନ ଛୁଆଙ୍କୁ କରୁଛି।
ସିଏ ବା ଏଇଆ ପାଠ ଜମା ଧରେଇ ପାରିବନି ସେଇ ଏକେ ଦୁଇକି ବାରମ୍ବାର ଲେଖିକି ଆଣ। ହଁ ବା ଲାଇନ୍ ଜାଣିନି। ସବୁ ଛୁଆଙ୍କର ଲାଇନ୍ ନାହିଁ, ସେ ତାପରେ ଏବେ ହେଇ ସେ ଦୁଇଟା ଟୋଟାଲେ ପଡେଇଲା ନା। ପଢଉ ପଢଉ ଆଣିକି ଏଣି ଅଭ୍ୟାସ ହେଇଯିବ। ଆଉ ମତେ ଜମା ତା ପା ପାଠ ଏକେରେ ପସନ୍ଦ ହେଲାନି, ତାପରେ ସାଇବା ନଥିଲା। ହଇରାଣ ସେଠୁ କଣ କଲ ନାଇଁ ଇସ୍ ବାଧ୍ୟ ହେଇକି ଆଉ କଣ କରିବ।
ହଁ ହଁ ଯାଇକି ହେଲେ ଯୋଉଠି ବସିକି ଆସୁ କିନ୍ତୁ ଛୁଆ ସମସ୍ତେ କଣ ଧରେଇ ପାରିବେ ନା। ପାଠ ଟା କେମିତି ଛୁଆ ଧରିବ କେମିତି ପଢେଇବେ ସିଏ କଣ ଗୋଟେ ଟିଉସନ କରିବାରେ ଅଛି କରିଦଉଛି।
ହଁ ଆଉ ତାପରେ ଖୁସ୍ ର ଗୋଟେ ଇଏ ସିଏ ମାନେ ପାଠ ଯେ ଏବେ ବି ଧରି ପାରୁନି ଏଇଖୁଣି ଧରି ପାରୁନି ହଁ। ନା ସେ ଯଦି ପ ପାଠରେ ଯଦି ମନ ଦେଇଥିବ ତ ହଁ ଭଲ ପାଠ ପଢିବ ଯଦି ନ ଦେଇଥିବ ତ ତ ଶଇଲା।
ଅନ୍ୟମନସ୍କ ହଉଛି।
ଅନ୍ୟମନସ୍କ ଭାରି ତାରେ ଏଖୁଣୀ ଭାରି ଖେଳିମି କଉଠି ଟିକେ ବସିମି ମୋବାଇଲ ଟା
ହଁ ବା ସେ ମୋବାଇଲଟା ଆ ସେ ତା ବାପା କଣ ଜାଣିନି ମୋବାଇଲ ଧଇଲେ ଛୁଆଙ୍କର ଖରାପ।
ହଁ ବା ସିଏ ଧରେଇ ଦଉଛନ୍ତି ମୁଁ ମତେ ଜିଦି କଲେ ମୁଁ ତାକୁ କେତେବେଳେ ଟିକେ ଖାଇଲାବେଳକୁ ଟିକେ ଯଦି ଦିଏ। ଖାଇଲା ବେଳକୁ ତ ମୁଁ ତାକୁ ଖୋଉଇଦେମି ଦେ ସେ ସେଇ ଟାଇମ୍ ଭିତରେ ଟିକେ ଖାଏ ଧରେ ଆଉ ମୋ କତେ ମତେ। ମତେ ଏତେ ଫୋନ୍।
ନାଁ ନାଁ ତାକୁ ମନା କର ତା ବାପାକୁ ଫୋନ ଦବନି ଫୋନ ଦେଲେ ଫୋନ ଖୋର୍ ହେଇଯିବ।
ବାପ ଝିଅଙ୍କର ମାନେ ତାଙ୍କ ଭଲ୍।
ରାଜଜୋଟକ ହଁ ଗୋଟେ ରାଜଜୋଟକ ହଁ ଏଇ ଯେ କଣ କଲା ନା ସେମିତି ତା ପୁଅକୁ ସେମିତି। ଫୋନ ତ ଦେଖୁ ମାନେ ସେମାନେ ଜାଣି। ପାରୁନାହାନ୍ତି କି ପୁ ଛୁଆଟା ଫୋନ୍ ଦେଖିଲେ ଗୋଟେ ଅଭ୍ୟାସ ହେଇଯିବ ପୁଣି ମୁଣ୍ଡ ଟା ବ୍ରେନ। ତାପରେ ତାଙ୍କ ଆଖି ବି ଖରାପ ହବ।
ହଁ ପା।
ଠ ସବୁ ଜମା ମନେ ରହିବନି।
ସିଏ କଣ ବାପ ଯଦି ଫୋନ ଦେଲା ବେଳକୁ ମା ଯଦି ଫୋନ୍ ନଦଉଛି। ସିଏ ବଡ ପିଲା ହେଲାଣି ଛଅ ବର୍ଷର ଛୁଆ ଆସିି ହେଲାଣି ନା ତମେ ମତେ ତ ଦଉ ନା ବାବା ଖାଲି ଦଉଛନ୍ତି। ତମେ ଖାଲି ମତେ ସିଏ। ଥରକ ଏମିତି ମତେ କହୁଛି ତମେ ସବୁବେଳେ ଗୋଟେ ଖାଲି ଆଖି ଦେଖଉଛନ୍ତି ସବୁବେଳେ ଗୋଟେ ମାରୁ।
ହଁ ସେ ଗୋଟେ ମା ପ୍ରତି। ସିଏ ତାଙ୍କର ଗୋଟେ ଇଏ ପଳେଇ ଆସିବ ବାପା କୁ ଭଲ ପାଇବେ ଛୁଆ ସବୁ ସେମିତି ବା ହଁ।
ତମ ପାଇଁ ମତେ ସେ ଗୋଟେ ଇଏ ଲାଗୁଛି।
ନା ନା ସେ ବା ମାଆ କୁ ଇଏ ଖରାପ ଭାବିବେ। କହିବେ ହେଇ ସିଏ ଦଉନି ମତେ ମୋ ବାପା ଭଲ ମୋ ବାପା। ପା ଦଉଛି। ମା ଯେତେ କର। ହଁ ହଁ ସେ ବା ଆସିବ। ତା ତାକୁ ଦେଲୁ ବା। କର। ସେ ହଉଛି ସିଏ ତାକୁ ଦେଲା ବେଳକୁ ଫୋନ ଟା ତ ଭଲ ଜିନିଷ ନା କଣ ତାକୁ ଦୋଉ।
ହଁ ପା।
ସେ ମଧ୍ଯ ଜାଣିପାରୁନି ହୁଁ।
କାଲି ରାତିରେ ସେମିତି ଫୋନ ଦେଇ ଦେଲେ ସେ ତାର ବସି ଦେଖୁଛି। ମୋ ଆଖି ଟିକେ ନାଗି ଯାଇଛି ସେ ଗଲା ଗଲା ତାର ବସିକି ଦେଖୁ। ଶୋଇକି ତାର ଗଲା ଦେଖୁଛି। ମୁଁ ଖାଲି ଡରିଲା ଭିତରେ ସେ ଛୁଆ ଖଣ୍ଡିକ ମତେ ଡରୁଛି କାହାକୁ ଡରୁନି।
ହଁ ହଁ ସେ ଡରୁ ଡରୁ ଭଲ ନା ଡରିବା କଥା।
ମତେ ବି ଆଉ ଏତେ ଏତେ ନ ଡରିଲେବି ଶହେ।
ସେ ବା ସେ ସମସ୍ତେ ବା ତାକୁ ଆଉଯୁଛନ୍ତି ସେଇଥିପାଇଁ ଯିବ ଆଉ ଡରିବନି।
ଶହେରୁ ସତୁରି ପରସେଣ୍ଟ ଡରୁଛି। ତିରିଶ ପରସେଣ୍ଟ ଆଉ ଏତେ ଡରୁନି।
ଆଁ ସେ କମିଯିବ ସେ ସମସ୍ତେ ସପୋର୍ଟ କଲେ ନା ତାକୁ ଗେହ୍ଲା କଲେ। ସେ ସେଇଥିପାଇଁ ହଉଛି ଡରିବନି ଆଉ ମାଆ କୁ।
ଆଉ ଭୁଲ ଭକରରେ ମାରୁଥିମିଁ ଆମ ମା ଆସି ମୋ ଉପରେ ରାଉ ରାଉ ହେବେ। ମାରିଦେଲା ଇଏ କରି ଦେଲା ସେ କରିଦେଲା ସେମିତି ହେଲେ ଗଲା। ଇଏ ତ ବଡ ମା ତ ବଡ ମା ସେ ତାର ତ ଛାଡ ମୋ ମୋ ତା ବାପା ବାପା ସିଏ ଭାରି ସେମିତିଆ ଛୁଆଙ୍କୁ ଟୋଟାଲେ ମାରିବନି ସେ ଉଁ କାଲି ଗୋଟେ ଏକ୍ଜାମ୍ପୁଲ୍ ଚପଲହ ଛିଣ୍ଡିଗଲା ଚପଲ୍ ଟା ର ହେଲେ ବିଶ୍ଵାସ୍ କରିବନି ସାଙ୍ଗେ ସାଙ୍ଗେ ଛିଣ୍ଡିଚି ମତେ ଚପଲ ଆଣିକି ଦିଅ। ମୁଁ କେମିତି ଯିବି ମୁଁ ଯିମି ହଁ ସିଏ ଆମ ବଡ ଝିଅ ତାର ଯାଇଥିଲା ଚପଲ ଆଣିବାକୁ ସିଏ କାହିଁ ଯାଇଥିଲା ଚପଲ ଆଣିବା ପାଇଁ ମୁଁ ଯିମି ଚପଲ ଆଣିବା ପାଇଁ।
ହଁ ସେ ନିଜେ ବାଛିକି ଆଣିଛନ୍ତି ମୁଁ ବା
ହଁ ସିଏ ତାକୁ ତ କାହିଁ ନେଇକି ଯାଇଥିଲ ମୁଁ ଯିବି ମୁଁ ତାକୁ ମାରମାର ମନା କରୁଚି ଚ ପଲଟା ତ ସାଇଜ୍ ର ସେ ନେଇ ଆସିବ ତୁ ପନ୍ଧିବୁ ତୋର୍ ଚପଲ ଆଣିଆ ର କଣ କାମ ନାଁ ସିଏ କଣ ପାଇଁ ଯାଇଥିଲା ମୁଁ ଯିବି। କହିକି ଜିଦ୍ଦି ନଗେଇ ଗଲା ଉଁ ଫେରାନଉ ବାଡି ପଟରେ ଯାଇକି ଛିଡା ହେଲା ଯାଇକି ଗଲା। ତା ବାବା ହେଠୁ ମୁଁ ଯଦି ଯବେ ଡା ଡାଲ୍କେ ଯାରି ଦେ ଯାଉସେତ ଟିକେ ତାର ବୁଲିକି ଆସୁ।
ଅହ ସେ ପା ଦେଖୁଛନ୍ତି ସବୁ ଯାହା ହୋଉଚି ଆମେ ସେୟା କରିମୁଁ ସିଏ
ମାନେ ବହୁତ୍ ବଢିଆ ଥିଲା କିନ୍ତୁ ଆମ ସେ ଯୋଉ ଝିଅ ଯିଏ ସିଏ ମାନେ ତାଙ୍କର ଯୋଉଟା ଜିଦି ମାନେ ତାଙ୍କ ବାପା ମାଙ୍କ ମାନେ ସେ ଦିଜଣ ସାନଟା ବଡଟା ଥିଲା ତ ବଡ ଯା ଥିଲା ବଡ ଯା ଥିଲା ସେତାର ବି ପୂରଣ ହୁଏ ହଁ ସେ ପୂରଣ ହୁଏ। ଫେରେ ଇଏ ତ କହିବୁ ଇଏ ତାର ସିଏ ତାର ପଳେଇଛି ଜାଣିକି ଗୁନ୍ଗୀ ଇଏ କୋଜାଣି ମୁଁ ଏକାଠି ଏକା ମାନେ କହୁଚି ମୁଁ ଜାଣିକି ସର୍ବ ସେଟା ମୁଁ କରିମି ହଁ ଆଉ ସେ ତା ଯୋ ଗଦାନ ରେ ତା ବାପା ମାଙ୍କର ଯୋଗଦାନ ହଁ
ସପୋଟ ସେ ଯାହା କହୁଛି ସେଇଆ ଦେମି ଏଇରା କଁ ଛୁଆ ବେଶୀ ଖରାପେ ହେବେ।
ସେଇଟା ଦେଖିକି ମୋ ଝିଅଟା ହେଇ ଏଇଟା କଁ କଲା ହେଇ ସିଏ ଯାଇଥିଲା କାହିଁକି ଚପଲ ପାଇଁ ସିଏ ଯାଇଥିଲା ମାନେ ମୁଁ ଯିମି।
ହଁ ଏରା ପରିବେଶ ଯାହା ହବ ଛୁଆ ଦେଖିକି ସେଇଆ
ମାନେ ବଢିଆ ଥିଲା ଖୁସିଟା ବଢିଆ କଥା ମାନେ। ବଢିଆ କଥା ମାନୁଥିଲା ମୁଁ ତାକୁ ଆଣ୍ଠେଇ ଦେମି
ବ ନିଜ ହିସ୍। ତାପରେ ତାକୁ ରଖିବା ଘରର ପରିବେଶ ଯେମିତି
ହଁବା ମୁଁ ଖୁସିିକି ଆଣ୍ଠେଇ ଦିଏ ଗୋଟେ ଜାଗାରେ ସେ‌ ଆଣ୍ ଏବେ ମତେ କଣ ତମେ ଆଣ୍ଠେଇ ଦେବାକୁ କହିଲା ବେଳକୁ ମୁଁ ଆଣ୍ଠେଇବି ନେଇଁ ଏମିତି ହଉଚି।
ହଁ ଆ ସେ‌ପା ଦେଖୁତି ଘରେ ଏୟା ଏୟା ଝିଅ କରୁଚନ୍ତି ମୁଁ କାହିଁକି କରିବି। ତାକୁ ଯେମ୍ତି ରଖିଛନ୍ତି ମୁଁ ବି ସେମ୍ତି ରହିବି।
ଛୋଟବେଳେ ଏତେ ସୁନ୍ଦର୍ ପାଠ ପଢ଼େ ତା ଫଳରେ କି ମୁଁ ଘରେ ଯୁ ଜିଦି କଲି ମୁଁ କହିଲି ନାଁ ସେ ଏତେ ଭଲ ପାଠ ପଢ଼ୁଛି ମୁଁ ତାକୁ ଶିଶୁମନ୍ଦିରରେ ପଢ଼େଇବି। ଆ ବଡ ହେଲା ପରେ ପରେ ମାନେ ଯ ପାଠରେ ଏମିତି ଓହରି ଆସିଲା ଯେ ବର୍ତ୍ତମାନେ ସିସ୍ ମନ୍ଦିରର ଆଠୁ ଖଣ୍ଡ ବହିକି ସେ କାପ୍ଚର୍ କରିପାରିବନି ଜମା ତା ଦେହରେ ପାଞ୍ଚ ଛୁଆ ତାଙ୍କର ଓପରୁ କୁ ଉଠିଯିବ ଇଏ ପୁରା ତଳେ ରହିଯିବ ତା ପାଠ ଯେତିକି ଅଛି। ଯା ବେଳରେ ପଢୁ ଥିଲା ମୁଁ ତାକୁ ଉଠେଇ ନେଇଆଛି। ସିଏ ଆଉ ଟୋଟାଲ୍ ପଢୁନି ବା ତାକୁବେକାରେ ମୁଁ ଇଏ ଆମ ଘରର ଯୋଉଟା ଆମ ଘରର ଇଏଟା ହଉଚି ମାନେ ପଇସା ପ ଥିରେ ଭାରି ମାନେ ଯୁକ୍ତିଯୁକ୍ତା।
ହଁ ଆଖି ଗୋ ଛୁଆ ପାଠ ପଢିବେନେ ଖାଲି ଖାଇ ପିନ୍ଧିକି ନାଇଲେ କଣ ହବ?
ଯୁକ୍ତି ଯୁକ୍ତ ମାନେ ଭାରି ଆ ଏକେରେ ଆମ ମା ତାଙ୍କର ପଇସା ରଖିଲେ। ତାଙ୍କୁ ମାଗିଲେ ସେ ରାଉ ରାଉ ସିଏ ସେଠୁ କଣ କଲାନା ସିଏ ତାର ହେଇତା ତା ଝିଅ ପିଛାରେ ମାସେରେ ଏତେ ଟଙ୍କା ହେଇ ଯାଉଚି ସେତେ ଟଙ୍କା ହେଇ ଯାଉଚି ତାର ଏଇ କଥାରେ ବାରମ୍ବାର ବାହାର କଲା।
ହଁ ଆଉତେ ଏଉଡା କଁ ଭଲ ପାଠ ଛୁଆ ପଢିବେନି ଖାଲି ପଇସା ଥାଇକି ଲାଭ କଣ ମେନେ ହେଲା ପାଠ ତାଙ୍କ ମେନ୍ ତ ତାଙ୍କର ଘରେ କେହି ପଢି ନାହାନ୍ତି ନାଁ ପାଠ ଟା ବିସୟରେ ସେ ଜାଣି ନାହାନ୍ତି ମୂଲ୍ୟ।
ସେ ଫାଷ୍ଟେ କହିଥିଲା ଯେ କଇଲା ମୋ ଛୁଆ ପଢି ନାନ୍ତି ମାନେ ସେ କିଏ ପଢିବେନି ମୁଁ ଗୋଟେ ଜି ଜିଦି ବସିନି ଯେ ହଁ ସେ ମୁଁ ଏଇଟା ଜିଦିରେ ବସିନି ଯେ ଏଇଟା ମୁଁ ତୋ ପାଖରେ ଅଛି ବୋଲି ତୁ କୋହୁଚୁ ଆଜି ଯଦି ମୁଁ ତୋ ପାଖରୁ ଅଲ୍ଗା ଯଦି ରହିଲି ତାଲେ ମୁଁ ମୋ ମୋ ଛୁଆକୁ କେମିତି ପଢ଼ିବ କେମିତି କଣ କରିବ ମୁଁ ସେଇଟାକୁ ଚିନ୍ତା କରିଥାନ୍ତି।
ହଁ ଆମ
ବର୍ତ୍ତମାନେ ହଁ ବର୍ତ୍ତମାନେ ତ ମୁଁ ତମ ପାଖରେ ଅଛି ବୋଲି ତମେ ମତେ କହିବ ଏଇଟା କରନା ସେଇଟା କରିନି ମୁଁ ଏଇଟା କରନି ସେଇଟା କରିନି ଏଇଟା ତ ମୁଁ ଏଇ ହବନି।
ନା। ନା ମ ପଢିବେନି ପାଠରେ ପଇସା ଖର୍ଚ୍ଚ କରିବନି ଆଉ କୋଉଥରେ କରିବ ମେନ ତ ଆଜିକାଲି ଯୁଗରେ ପା ପାଠ ଟିଏ ନ ପଢିଚି କିଛି ନୁହଁ।
ମୁଁ ସେଇଟା ଜିଦିରେ ମୁଁ ସେଟାକୁ କଲି, ମୁଁ କହିଲି ନା ମୁଁ ଏଇଟାକୁ ଲେଖେମି, କିନ୍ତୁ ନା ସେ ପଢିଲାନି ବୋଲି ମୁଁ ତାକୁ ନେଇ ଆସିଲି, ମୁଁ କହିଲି ଦେ ହଁ ଏଇଠି ମୁଁ ତାକୁ ନେଇ ଆସିଲି।
ସାର୍ ଅଛନ୍ତି ପଢୁ।
ଆଉ ମୁଁ କହିଲି ଦେ ଏଇଠି ଦି ଟା ଟିଉସନ କରିଦେଲେ, ଆଉ ସେ ତାର ନିଜେ ନିଜେ ଯାହା ଯେତିକି ପଢିଲେ ସେତିକ ବି ଦାମ ଅଛି।
ଆ ସେ ସବୁ ପଇସା ନାଗି ପାଠ ପଢିବନି ନା, ପଇସା ତ ଅଛି କଣ ନାହିଁ ନା କଣ। ଆଗେ ସିନା ନଥିଲା ଏବେ ତ ହେଲାଣି ନା। ପାଠରେ ପଠ୍ ପଇସା ଖର୍ଚ୍ଚ କରିବନି ଆଉ, ହଁ ମୋ ଛୁଆ ପଢିନାହାନ୍ତି ସିଏ ପଢୁ, ମୋ ଛୁଆ ପଢି ନ ପଢିଲେ ବୋଲି ସିଏ ପଢିବନି। ସିଏ ପଢିଲେ କଣ ମୋର ସେ ନୁହଁ କି ମୋ ଛୁଆ ନୁହଁ କି ସେ ହଁ।
ଫାଷ୍ଟ ରୁ କହିଦେଲେ କି?
ସିଏ ମଣିଷ ହବ କି ଚାକିରି କରିବ ସେଇଟା କଣ ମୋ ପାଇଁ ଇଏ ହବନି। ମୋର ସେ କିଛି ନ କରୁ, ହଁ।
ଛୁଆଙ୍କ ସାଙ୍ଗରେ ସେ ତାଙ୍କ ଚାକିରି କରି ଇଏ କରି କଣ ଆମକୁ କେତେ ଦିନ ସେ ପୋଷିବେ। ତୁ ତାଙ୍କୁ ତ ପାଠ ପଢଉ ପଢଉ ତାଙ୍କୁ ପଚିଶ ବର୍ଷ ହେଇଯିବ, କଥାଟା ବା ସେଇଆ। ତାଙ୍କୁ ପାଠ ପଢଉ ପଢଉ ତାଙ୍କୁ ପଚିଶ ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଠ ପଢା ସରିଯାଇଥିବ।
ସେ କିଛି ନୁହଁ ତାଙ୍କ ନିଜ ଗୋଡରେ ନିଜେ ଠିଆ ହେବେ ତ। ଇଏ କଣ ପୋଷିବେ ଆଉ ବୋଲି ପାଠ ପଢୁଚନ୍ତି, ସବୁ ଝିଅ ପୁଅ କଣ ପୋଷୁଛନ୍ତି ପୁଅ ପୋଷୁଛନ୍ତି ନା ଝିଅ ପୋଷିବେ।
ନା ବା ଏଇ ଯୋଉ ଭାବନା ଟା ଧରି ସ ସ ହଁ ସେ ଯୋଉଟା ଭାବନା ଯଦି ଥାନ୍ତା, ମୁଁ ସେଇକଥା କହିଲି ମୁଁ କହିଲି ଦେଖ ଆଜିକାଲି ଯୋଉ ଆସିଡେଣ୍ଟ ଫାସିଡେଣ୍ଟ ଯେତିକି ହଉଚି ଗୋଟେ ଗୋଟେ ଲୋକ ବି ଭଲ ପଡୁନାହାନ୍ତି କିଏ କାହାକୁ ସ୍ତ୍ରୀ କି ଛାଡି ଦଉଛନ୍ତି ତ କିଏ ମଦ ପିଉଚନ୍ତି ତ କିଏ କେତେବେଳେ ମରିଯାଉଚନ୍ତି ବହୁତ କିଛି ହଉଚି ନିଜ ଗୋଡରେ ତ ସେ ନିଜେ ଗଲା ପରେ ନିଜେ ଛିଡା ହେଇ ତ କିଛି କରିପାରିବ।
ପାଠ ଦି ଅକ୍ଷର ସିନା ପଢିଥିଲେ କୋଉଠି କଣ କରିପାରିବେ ଆଉ ପାଠ ନ ପଢିଥିଲେ କଣ ହବ କି କିଛି ନାହିଁ କିଛି ଏ କଣ ନା ଏଗୁରା ଠିକ୍ କଥା ନୁହଁ। ପଢେଈବା କଥା, ଛୁଆଙ୍କୁ ତ ପଢେଇବନି ଆଉ ଖଟିକି କାମ କରୁଛନ୍ତି ଏତେ ପରିଶ୍ରମ୍
ସେଇଟା ସ ଏଇ କଥାଟା ଆମେ ସମସ୍ତେ ବୁଝିପାରୁଚନ୍ତି କିନ୍ତୁ ସେ ଲୋକଟା ଯିଏ ଯୋଉ ଲୋକଟା ବୁଝିବା କଥ ସେ ଲୋକଟା ବୁଝି ପାରୁନି, ସେ ଲୋକଟା ବୁଝୁଚି, ବୁଝିକି ବି ମାନେ ସେ ମାନେ ଅ ମ ଗୋଟେ କଣ କୁହନ୍ତିନି ଚକ୍ର ଭିତରେ ଯୋଉ ପଶିଚନ୍ତି ସେଠୁ ମାନେ ତାଙ୍କ୍ କୁ ସେଇଟା ବାହାରି ପାରୁନାହାନ୍ତି ସେ ଜିନିଷଟାରେ, ଆଉ ମୁଁ ଯଦି ସେଇଠି କିଛି ମୁଁ ତାଙ୍କୁ ଯଦି ସେଇଠି କିଛି ମାନେ ଉ ବାହାର କରିବା ପାଇଁ ଚାହିଁଲା ବେଳୁ କଣ ମୁଁ ତାଙ୍କୁ ସେଠି ପଦେପଦେ କହିବି। ତମେ ଏଇପଟେ ଆସ ଏଇ କଥାଟା କହିଦେଇକି ଆସ ସେଇଠି କଣ ମୁଁ ସେ ଯୋଉ ଚା ଚାରି ପାଶ ଯେତିକି ଲୋକ କହୁଚନ୍ତି ମୁଁ ତାଙ୍କ ପାଖରେ ଖରାପେ ହେଇଯାଉଚି।
ହଁ ବା ହେଇଯିବ ବା, ଆରେ ବୁଝେୟାର ବୁଦ୍ଧି ନାହିଁ।
ହଁ ପା ସିଏ ଆମ ମାନେ କଣ କୁହନ୍ତିନି ନି-ଆଙ୍କର ମାନେ ଘରର ବାପା ମା ଙ୍କର ଇଏ ତା ନେଇକି ଜିମ୍ ନେଇକି ତାଙ୍କର ଯୋଉ ପିଲାମାନେ, ଆମ ମା ଙ୍କର ଅଧା ଜିମ୍ ଟା ମାନେ ଆମ ମାଙ୍କ ପାଇଁ ଟା ଜାଣିଥିବ
ହଁ।
ତାଙ୍କ ଅଧା ଜିମ୍ ଟା ଯେମିତି ତାଙ୍କ ସାନ ପୁଅଙ୍କ ଭିତରେ ଭର୍ତ୍ତି ଅଛି, ହଁ। ତାଙ୍କୁ ଯେତେ ଚେଞ୍ଜ କଲେ ସିଏ ହେବେନି।
ହଁ ନା ସେଏ ହେବେନି, ସେ ଯାହା ବୁଝିଥିବେ ସେଇଆ ଯାହା କରିଛନ୍ତି ଆଗରୁ ସେଇଆ କରିବେ ସିଏ ବଦଳିବେନି। ତାଙ୍କୁ କେହି ବଦଳେଇ ବି ପାରିବେନି।
ଭାରି ସେଇରା ଭାରି କଷ୍ଟ ହଉଛି ସେଇ କଥାରେ ଭାବିଲା ବେଳକୁ କେବେ କୋଉଟା ମାନେ କଣ କରିବେ।
ନା କଣ କରିବ ସବୁବେଳେ ଏକାଠି ଅଛ ମାନେ ଆଉ କିଛି କରିପାରିବନି।
ହୁଁ ପା। କିଛି ଲୋକ କହୁଛନ୍ତି ଯେ ଧର୍ଯ୍ୟ ଧରିକି ର ଦେଖିବୁ କେବେ ହବ। ଅଛି ତ ଆଉ।
ହଁ ଥା ଦେଖ ଆଗକୁ କଣ ହଉଛି ଏବେ ତ ଅଛ ଆଉ ଆଉ ଛ ଅଛ ସମସ୍ତେ ଆଉ ସେଇ ବଡ ଝିଅ ଆସିଲାଣି ନାଇଁ ଯୋଉ ବିକି ଝିଅ
ସେ ନା ନା ଆସିନି ଆସିବ ବୋଧେ।
ହଁ ବୁଲି ଆସିବ ହଁ। ନବମ ପଡିିଥିଲା ଦଶମ ପଢିଲା ନା ସେ ହଉ ହଉ।